ହ୍ୟାଲୋ।
ହଁ।
ଭାଉଜ।
ହଁ କୁହ।
କେମତି ଅଛ?
ହଁ ମୁଁ ବହୁତ୍ ଭଲ ଅଛି। ତମେ କେମିତି ଅଛ?
ହଁ ଭଲ ଅଛ ଯେ, ହେଲେ କଣ କୁହନି ଟିକେ ଜର ହେଇଯାଇଚି।
ଜର କାହିଁକି? କଣ ବର୍ଷାରେ ଭିଜୁଥିଲ କି?
ନାଇଁ ନାଇଁ ବର୍ଷାରେ ଭିଜି ନଥିଲି ମୋର ଟିକେ ଉଆ ଅଛି ତ ଉଆ।
ଅ ହ।
ଉଆ ଜାଣିଥିବ ନାକରେ ହୁଏ।
ହଁ ହଁ।
ସେଇ ଉଆ ଜର ହେଇଚି ଆଉ।
ଅ ହ। ହେଟା ତ ଉଆ ହେଲେ ତ ବହୁତୁ ମୁଣ୍ଡ ବିନ୍ଧା ହୁଏ।
ମୁଣ୍ଡ ବିନ୍ଧେ ମୁଣ୍ଡ ବୁଲାଏ କୁହନା କୁହନା।
ଓହୋ। ଔଷଧ କଣ ତା ଦେହରେ ଔଷଧ କଣ ମିଳେ ନା ନା
ନା ଔଷଧ କିଛି ଦିଅନ୍ତି ଔଷଧ ଟା ଖାଇଲେ ଉଆ ଟା ଶୁଖିଯିବ ନା। ମୁଣ୍ଡ ଟା ବିନ୍ଧିବ ଆହୁରି। ସେଥିଲାଗି ନାକରେ ପକାନ୍ତି ଔଷଧ।
ହଁ।
ତାକୁ ଆଣିକି ପକାଏ ବିି। ଘରୋଇ ଉପଚାର ଯୋଉ ଡେଉଁରିଆ ଆଗରୁ ଔଷଧ ଗୋଟେ ବରାଦ କରିଥିଲେ ଜଣେ ସେଇଆକୁ ଆଣିକି ବାନ୍ଧେ। ଆଉ ତ କେହି ବିଶ୍ଵାସ କରୁନାହାନ୍ତି। ଅନ୍ଧ ବିଦ୍ୟ ଅନ୍ଧବିଶ୍ୱାସ ବୋଲିକି କହୁଛନ୍ତି। କିନ୍ତୁ ମୁଁ ଡେଉଁରିଆ ବା ନ୍ଧେ ମୋର କିନ୍ତୁ କମିଯାଏ।
ଅ ହ।
ହ
ହଁ ଏବେ ତ ନୂତନ ଯୁଗ ହିସାବ ରେ ସେଗୁଡାକୁ ଆଉ କେହି ମାନୁନାହାନ୍ତି।
ନା ହୁଁ କିନ୍ତୁ ମୁଁ ସିକିନି ସେଇଟା ବାନ୍ଧିଲେ ମୋର କମିଯାଏ।
ମୁଁ ବି ଆଗରୁ ବିଶ୍ଵାସ କରେନି। ଏସବୁ ମୁଁ ଭାବ୍ ଅନ୍ଧବିଶ୍ଵାସ, ଅ ମାନେ ସାଇନ୍ସ ଏତେ ଆଗେଇଲାଣି ବିଜ୍ଞାନ ଆମ ଦେଶରେ ଏଇ ସବୁ କଥା ସବୁ ମିଛ ବୋଲି ମୁଁ ବି ଭାବେ। କିନ୍ତୁ ଏବେ ଯେ ମୋ ଝିଅ ହେଲା ପରେ ଏ ଯୋଉ କହନ୍ତି ଗୁଣିକା ଗାରେଡ଼ି କି ଭୂତ ପ୍ରେତ ଏସବୁ ମୁଁ ଟିକେ ଟିକେ ଅନୁଭବ କଲି। ତାର ବି ଦେହ ବହୁତ୍ ଖରାପ ରହେ। ମୁଁ ଜଣଙ୍କ ଠାରୁ ଢେଉଁରିଆ ଆଣିକି ଦେଇଥିଲି ତାର ଦେହ ସେଇଦିନଠୁ ଟିକେ ଭଲ। ତାପରେ ଏବେ ମୁଁ ଟିକେ ବିଶ୍ଵାସ କରୁଚି ଆଉ।
ଓହୋ ଆଗରୁ ବିଶ୍ଵାସ କରିନଥିଲା ଆଉ।
ହଁ।
ଆଉ ମୁଁ କିନ୍ତୁ ଏଇଟାକୁ ବାନ୍ଧିଲା ନା ନା ମୁଁ କିନ୍ତୁ ଏଟାକୁ ବନ୍ଧିଲା ପରେ ଭଲ ଲାଗେ କିନ୍ତୁ ମୋ ସେ ଢେଉଟିଆଟା କଣ କହିଲ ମୁଁ ହଜେଇ ଦେଇଚି।
ଓହୋ ଦାୟିତ୍ଵରେ ରଖିଥାନ୍ନ୍ତତ ନା।
ନା ରଖିଥିଲି ଏଇ ଯୋଉ ଟିକେ ଆମର ଆମ ଆମ ଭାଇରେ ଟିକେ ଛୁତିକା ହେଲା ତ।
ଓହୋ।
ସେଇଆକୁ କୋଉଠି ରଖିଦେଇଚି ଓଲଠେଇକି ମୁଁ ଆଉ ପାଉନି ତ ଆଉ। ପୁଣି ସେ ଔଷଧ ଟା ଏଇଖିଣା ସିଏ ବରାଦ କଲେ ହୁଁ ପାଉନି। ପୁଣି ସେ ଔଷଧ ଟା ଏଇଖିଣା ସେ ଲୋକଟାକୁ ପଚାରିଲେ ସେ ଯାଇକିନା କହିଲେ ଯାଇକିନା ଆଣିବି।
ଓହୋ। ହଁ ଏମିତି ମୋର ପା ମୋ ଝିଅ ରବି ସେଇୟା ହେଇଥିଲା। ତାର ବି ଛୁତିକା ଆଉ ମୃତ୍ତିକାର ବାରଣ ଥାଏ ସେ କିନ୍ତୁ ଛୁଇଁ ଦେଲା ତାର ସେଇଟା ଆଉ କାମ କଲାନି ମୁଁ ପୁଣି ଥରେ ତାକୁ ବନେଇକି ଆଣିଲି। ହୁଁ ହଁ।
କୁହନା କୁହନା ଏ ସବୁ ବୋହୁତ ହୁଏ। ଦେହର ରୋଗ କଥା କୁହନା କେତେବେଳେ କଣ ହଉଚି।
ହଁ ମଣିଷ ଦେହରେ ଅନେକ ପ୍ରକାର ରୋଗ କେତେବେଳେ କଣ ବାହାରିବ ତାପରେ ଏବେ ତ ଆମେ ସବୁ ପ୍ର୍ରକାର ସାର ଯୁକ୍ତ ଖାଦ୍ୟ ବା ବିଷ କହି ଖାଉଛେ କହିଲେ ଚଳିବ। ଆଉ ଏବେ ସବୁ ନୂଆ ନୂଆ ପ୍ରକାରର ରୋଗ ହଁ।
ହୁଁ।
ଛୋଟବେଳେ ଲୋକମାନେ କେତେ ବୋହୁତ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିଲେ। ଏ ଦେହରେ କିଛି ରୋଗ ନଥିଲା ଏବେ ତ ଛୋଟ ଛୋଟ ପିଲାମାନଙ୍କୁ ବି ବୋହୁତ ପ୍ରକାର ରୋଗ।
ହୁଁ। ସାମାନ୍ୟ ପାଞ୍ଚ ଛଅ ବର୍ଷର ଛୁଆଙ୍କୁ ତ ହେଉଚି ଏବେ ଇଏ କଣ କହିଲ ହାର୍ଟ ଆଟାକ୍ ରୋଗ।
ହଁ। ଗ୍ୟାସ୍ ସମସ୍ୟା ଘରେ ଘରେ ଛୋଟ ପିଲା ମାନଙ୍କ ଠାରୁ ବୁଢା ପର୍ଯ୍ୟନ୍ତ ନେଇକି।
ହଁ ଆଗକାଳରେ ଲୋକମାନେ ଯୋଉମାନେ ସେମାନେ ଏବେ ବଞ୍ଚିଛନ୍ତି ପୁରା ଅଶୀ ଲବେ ଶହେ ବର୍ଷ ପର୍ଯ୍ୟନ୍ତ ବଞ୍ଚିଛନ୍ତି କିନ୍ତୁ ଏବେ କାଳର ଯୁଗ ହେଲା ବେଳକୁ ଲୋକମାନେ ତିରିଶି ବର୍ଷ ଚାଳିଶି ପଇଁଚାଳିଶି ପଞ୍ଚାବନ ଏଇମିତି ବର୍ଷରେ ହିଁ ମରୁଚନ୍ତି।
ହଁ ଏମିତି ତାପରେ କାହାର ବି ହଠାତ୍ ଏଇ ଯୋଉ କହଣ ହୋଉଚି ହୃଦ୍ ରୋଗ କି ହିଁ ନା ଆକ୍ସିଡେଣ୍ଟ ହୋଇ ସାଙ୍ଗେ ସାଙ୍ଗେ ମୃତ୍ୟୁ।
ସାଙ୍ଗେ ସାଙ୍ଗେ ଦୁର୍ଘଟଣା ହୋଉଚି ସେଇଠି ସାଙ୍ଗେ ସାଙ୍ଗେ ଜୀବନ ଯାଉଚି ଆଉ। ଆଉ ଡାକ୍ତରଖାନା ଯିବା ପର୍ଯ୍ୟନ୍ତ ବି ପଡୁନି।
ହଁ।
ସେଇଠି ଗାଡି ବାଡେଇ ହୋଉଚି ସେଇଠି ହିଁ ଜୀବନ ଯାଉଚି।
ହୁଁ।
ସ ନିତିଦିନି ଆମେ ଯାଉଚନ୍ତି ପଦାକୁ କେତେବେଳେ କଣ ହବ କହିହୋଉଚି।
ହଁ ଘରୁ ଯାଉଚନ୍ତି ହଁ। ପୁଣି ଫେରିବା ବୋଲି କିଛି ତାର ହଁ।
କେତେବେଳେ କଣ ହବ।
ଆଗରୁ ଏତେ ରାସ୍ତାଘାଟ ନଥିଲା ଗାଡି ଘୋଡ଼ା ନଥିଲା।
ନାଇଁ।
ଲୋକମାନେ ସେତେବେଳେ ବହୁତ ଭଲ ଥିଲେ। କିନ୍ତୁ ଯେତେ ଦିନ ଦିନକୁ ଦିନ ଯେ ତେ ବିଜ୍ଞାନ ଆଗୋଉଛି ଯେତେ ପ୍ରକାର ସୁବିଧା ହଉଛି ସେତେ ଅସୁବିଧାରେ ଲୋକମାନେ ବି ପଡୁଛନ୍ତି।
ହଁ।
ଆଗ କାଳରେ ବି ରାସ୍ତାଘାଟ ଏତେ ଇଏ ନଥିଲା।
ସୁବିଧା ନଥିଲା।
ନାଇଁ ଏବେ କିନ୍ତୁ ସବୁଆଡୁ ଗଛ ବଛ କାଟି ଦଉଛନ୍ତି ଆଉ ହୋଉଛି ପିଚୁ ରାସ୍ତା କରିଦଉଛନ୍ତି।
ହୁଁ। ସେ ଗଛ କାଟିବା ଦୋସୁରୁ ତ ସବୁ ପ୍ରକାର ଗଛ ସବୁ ଜଙ୍ଗଲ ପ୍ରାୟ ସବୁ ସଫା କରିଦେଲେ। ଜନସଂଖ୍ୟା ବୃଦ୍ଧି ହେଲା। ସବୁ ବିଲ ବାଡି ସବୁ ଗଛ ଲତା ସବୁ କାଟିକି ତାକୁ ଘର ବନେଇଲେ ରହିବା ପାଇଁ ଯେହେତୁ। ମଣିଷର ବାସଗୃହ ଟା ଅ
ବାସଗୃହ ଟା ନିଏ ତ ସେ କହ ହଁ।
ସବୁ କାଟିକି ବନେଇଲେ ସବୁ କଳକାରଖାନା ବନେଇଲେ। ପୁରା ମାନେ ପରିବେଶ କୁ ପ୍ରଦୂଷଣ କଲେ।
କରନ୍ତି ହଁ ତାପରେ ବି ଗୋଟେ କଥା ମାନେ ଦେଖିବ ଏବେ ବଜାର ହୋଉ କି କି ଯା ଘର ପାଖରେ ଯେକୌଣସି ହୋଉ। ସ୍କୁଲ ହୋଉ କି ଯୋଉ ପଢିଆ ମଢିଆ ବି କୌଣସି ଏଥିରେ ବି ନାଇଁ ସୁରକ୍ଷିତ ଇଏ ଲୋକମାନେ ଏ ଯୁଗରେ ବି ଯାଉଚନ୍ତି ପଢିବାକୁ ସବୁ।
ହଁ ହଁ ଶଉଚ ପାଇଁ।
ହୁଁ କିନ୍ତୁ ଏତେ ସୁବିଧା ପରେ ବି ଲୋକମାନେ ଯଦି ନ ଇଏ କରିବେ।
ହଁ ଏଇ ଗାଁ ଗହଳିରେ କେତଟା ଲୋକ ଅଛନ୍ତି ଯୋଉ ମାନେ ଘରେ ପାଇଖେନା କରିଚନ୍ତି କିନ୍ତୁ ବାହାରକୁ ଯାଉଚନ୍ତି। ତାଙ୍କର ସବୁ ଲୋଭ ହଁ ହଁ।
ଘରେ ଥାଇକି ବି ସେମାନେ ଯାଆନ୍ତି।
ତାଙ୍କୁ ଭଲ ଲାଗେ ଆଉ ବାହାରକୁ ଯିବା ପାଇଁ।
ହୁଁ ହୁଁଁ।
ଆଉ।
ହୁଁ ଏଇ ଯାଉଛ ଏ ମୁଁ ଟିଉସନ କରୁଛି ଟ୍ୟଉସନ କରିକି କଣ ଖାଇବାକୁ ହବ ପଖାଳ ଅଛି ଖାଇବୁ ଆଉ ମୁଁ ତ ଖାଇମିନି ପଖାଳ ମତେ ଯେହେତୁ ଜର। ଘରେ ସବୁ ଖାଇବେ ଆଉ
ଓହୋ। ତମେ କଣ ଖାଇବ?
ମୁଁ ଭାବୁଛି ଆଜି ଟିକେ ଗୁପଚୁପ୍ ଆଣିକି ଖାଇବି।
ସଖାଳୁ।
ସକାଳେ ନୁହେଁ ଏଇ ନଅଟା ଦଶଟାରେ ଆଉ
ଓହୋ। ଆମର ପାଖରେ ସବୁ ଜିନ୍ଷ ମିଳିଯାଏ।
ହଁ ହଁ ଆମ ପାଖରେ ବଜାର୍ ତ।
ଓହୋ।
ଆମର ଏଠି ମେଡିକାଲ୍ ଅଛି। ହୁଁ ମେଡିକାଲ ପାଖରେ ଆଉ ବ୍ୟାଙ୍କ ପାଖରେ।
ହଁ।
ହୁଁ ମେନ୍ ହୋଉଚି ଡାକ୍ତରଖାନା ଟା ବି ପାଖରେ ଆମର। କିଛି ରା ହଁ। ଯୋଉ ରାତି ବିକେଳେ କାହାର ଭଲ ମନ୍ଦ ଦେହ ଖରାପ୍ ହେଲେ ଆମର ସାଙ୍ଗ୍ ସାଙ୍ଗ୍
ତା ଚପଲ ନେଇକି ଯାଇଥିଲା। ଓ ହୋ।
ସୁବିଧା ଅଛି ଆଉ
ଆାଇ ଘର ପାଖାପାଖି ସୁବିଧା ରହିଲେ ଭଲ।
ହୁଁ।
କାହା ଉପରେ ନିର୍ଭର କରିବାକୁ ପଡ଼ିବନି।
ନାଇଁ ଏଇ ଜିନିଷଟା ନାହିଁ କା ଉପରେ ନିର୍ଭର କରିବାର ନାହିଁ ନିଜେ ଚାଲ ନିଜେ ଆଣ।
ହଁ ସେଇଟା ସୁବିଧା ଆଉ ଗ ମାନ କର। ଯଦି ଏତିକି ହେଲା ବହୁତ।
ହୁଁ ହୁଁ ଏତିକି ହେଲେ ବହୁତ ହଁ। ଆଉ ରଜରେ ଏଥର ପାନ ଖାଇଥିଲ ନା?
ହଁ ମୁଁ ତ ସବୁଦିନ ପାନ ଖାଏ। ଆମେ ଅଭ୍ୟାସ ନୁହଁ କିନ୍ତୁ ଯେହେତୁ ଆମ ଘରେ ମା ଖଆନ୍ତି ମତେ ଗୋଟେ ଗୋଟେ ଦେଇଦିଅନ୍ତି। ଖାଇଦିଅ ମଧରେ ବି ବହୁତ ଖାଇଥିଲି ଚାରି ପାଞ୍ଚଟା ବହୁତ ପ୍ରକାର ମସଲା ବି ଆସିଥିଲା। ଏବେ ବି ଅଛି ଏବେ ବି ମୁଁ ଗୋଟେ ଦିଟା ଦିନ ଗୋଟେ ଦିନରେ ଖାଇଦେଇଛି। ଜାଣିଛି ପାନ ଟା ଭଲ ନୁହଁ କିନ୍ତୁ ଖାଇଦଉଛି।
ମୋ ଆଈ ପାନ ଖାଆନ୍ତି ବୋଧେ ଦିନକୁ କୋଡିଏ ଖଣ୍ଡ।
ହଁ।
ଦିନକୁ ଦିନକୁ କୋଡିଏ ଖଣ୍ଡ କି ପାନ କହିଲ? ଯୋଉ ସିଏ ଡିଲକ୍ସ ମିଠା।
ଓହୋ ନାଇ ମୁଁ ପଢା ଖାଏନି। ସାଧା ଖାଏ ଆଉ।
ଓହୋ ପାନ ଟା ଖାଇବା ଅତିରିକ୍ତ ଭଲ ହିଁ ନୁହେଁ। କିନ୍ତୁ କଣ କରିବା ଅଭ୍ୟାସ ଯେହେତୁ ଅଛି ଆଉ।
ହୁଁ ଅଭ୍ୟାସ ଯାର ସେ ନ ଖାଇଲେ ହବନି ଆଉ।
ହଁ।
ହଁ ତମେ ଖାଇଛ ନା?
ନା ନା ମୁଁ ପାନ ଖାଏନା।
ଓହୋ।
ଟୋଟାଲି ପାନ ଖାଇନା ମୋ ମୁଣ୍ଡ ବୁଲାଏ।
ହଁ।
ହଁ। ପାନ ମୁଁ ବିଲକୁଲ ହିଁ ଖାଏନି।
ହଁ ଜଣେ ଜଣଙ୍କ ଦେହରେ ଯାଏନି ଆଉ।
କାନ ଖାଏ ନା ସେମିତି ଆଇଁଷ କେତେବେଳେ ଖାଇବୁ ଆଉ। ରଙ୍ଗ ଧଣିଆ ସାଧା ଧନିଆ ଯୋଉ ବଜାରରେ ମିଳେ ସେଇଆକୁ। ହଉ ଆଉ।
ହଁ ସେଇଟା ବି ଭଲ ଲାଗୁଛି।
ହଁ। ବଜାରରୁ ଆଣିକି ଖାଇବ ଆଉ ବଜାର ବି ମିଳୁଛି ବ ସାଧା ଧଣିଆ ମାନେ ଯୋଉ ଅମ୍ ଯୋଉଟା ହେଇଥିବ ପୁରା ଇଏ ଓରିଜିନାଲଟା
ହଁ ହଁ।
ସେଇଟାକୁ ଖାଉ ଆଉ ସେଇଟାକୁ ଆଣି ଘରେ ଭାଜି କି ତାକୁ ପାଛୁଡିକି କୁଟିକି ହୁଁ।
ଓହୋ।
ହଉ ଆଉ।
ହଁ।
ହୁଁ, ଆଉ।
ଭଲ ଆଉ। ପଢାଟା କଣ ଭଲ କି?
ନା ନା ସେମତି ଲୋକମାନେ ଜାଣି ପାରୁନାହାଁନ୍ତି ଏବେ ଗୁଟକା ଖାଉଛନ୍ତି
ହୁଁ, ସେଇଟା ତ ମଝିରେ ବନ୍ଦ ହେଇଥିଲା। ପୁଣି
ପୁଣି ଚାଲିନି କି? ଚାଲିଛି ନା, ହୁଁ। ସେଗୁରା କଣ ଲୋକ ଛାଡି ପାରିବେ?
ହୁଁ, ହଉ ଏବେ ରଖ ଖୁଛି, ପୁଣି ପରବର୍ତ୍ତୀ କଲରେ କଥା ହେବା ଆଉ।
ହଉ, ହଉ।
ହଉ।